ହ୍ୟାଲୋ। ହଁ କହ। ଆଉ କଣ ଖବୁ କରୁଚୁ?
ହ୍ୟାଲୋ।
ତୁ କଣ କରୁଚୁ?
ଅ ହ ମୁଁ ମୁଁ ବି ସେଇ ବସିଚି ଆଉ। ଡିନର କଣ କଲୁ? ନା ଖାଇନି ଖାଇବି ଆଉ ତୁ କଣ ଡିନର କଲୁ?
ଚାର ଅଣ୍ଡା ଆଉ ମିକ୍ସଚର।
ହଁ ଭଲ ଆଉ।
ଦଶଟା ହେଲାଣି କଣ ଖାଇନୁ?
ହଁ। ଆଉ କହ।
ଷ୍ଟା ହେଲାଣି କଣ ଏପର୍ଯ୍ୟନ୍ତ ଖାଇନୁ?
ଆମର ଖାଇଲା ବେଳକୁ
ହ୍ୟାଲୋ।
ଏଗାର ବାର।
ଓହୋ। କଣ ହେଇଚି କି ଆଜି। ଖାଇବା କମ୍ କରିବି?
କିିଛି ହେ ଖାଇବା ହେଇଚି ଖେଚେଡି ଆଉ ବାଇଁଗଣ ଭର୍ତ୍ତା। ସାଧା ସିଧା ହେଇଚି ଆଉ।
କିଏ ଆଣ୍ ଏନା କିଏ କିଏ ଅଛ ଘରେ ଏନା
ଏବେ ଆମେ ମୁଁ ମାମା ବାବା ଆଉ।
ଓହୋ।
ହଁ ଆଉ ତୋର ନେଟୱାର୍କ ନହିଁ କି?
ହଁ ଟିକେ ପ୍ରୋବ୍ଲେମ ହଉଚି ତ। ହଁ ବାହାରେ ବଇଚି ପା।
ହୁଁ ହୁଁ ଆଉ ସବୁ କଣ ହାଲଚାଲ?
ଭଲ ଆଉ କଣ ତୋର ସବୁ ଭଲ?
ହଁ ଚାଲିଚି ତ ସବୁ ଭଲ ଆଉ। ଆଉ କାଲି ଇଣ୍ଟର୍ନସିପ୍ କୋଉଠି ଫିଲ୍ଡ ରେ ନା ଅଫିସ ରେ?
କାଲି ତ ଅଫିସ୍ ରେ ଅଛି ଦେଖିବା ଅଫିସ୍ କୁ ଗଲେ କଣ ହବ। ସେଇଠି ଯଦି କହିବ ପୁଣି ଫିଲ୍ଡକୁ ଯିବୁ ନହେଲେ ଅଫିସରେ ରହିକି କଲିଂ କରିବୁ ଆଉ ତର କାଲି କଣ ଅଛି?
ହୁଁ। ହଁ। ସେମ ଜିନିଷ କିଛି କହିନାହାନ୍ତି ଦେଖାଯାଉ କଣ କହିଲେ କଣ କରିବୁ ଆଉ? ହଁ।
ଆଉ କାଲି କୁଆଡେ ବୁଲି ଯିବାର ପ୍ଲାନିଂ ଅଛି ନା କଣ ସେମତି ଖାଲି
ନା ଆମ କୁଆଡେ ଯିବ ଇଣ୍ଟରନସିପ ତ ଚାଲିଛି ଛୁଟି ଦଉନାହାନ୍ତି କୁଆଡେ ବୁଲିବାକୁ ଯିବା? ଦେଖିବା ସନଡେ ପ୍ଲାନ୍ କରୁଛି କଣ ହବ ଦେଖାଯିବ ଆଉ
କେତେ ନିଏ ସେଟା?
ଇଣ୍ଟର୍ନସିପଟା ତିରିଶରେ ସରିବ ଆଉ ଆଉ ତୋ ଇଣ୍ଟରନସିପ କେତେରେ ସରିବ?
ଏଇ ମଙ୍ଗଳବାର ତ
ହଁ। ସଇଲେ ପୁଣି କଲେଜ ଷ୍ଟାର୍ଟ।
ହଁ ରିଆଡ ଆଡ଼ମିଶନ ପରେ କ୍ଲାସ୍।
ହଁ ବା ନୂଆ ପୁଣି କ୍ଲାସ ଷ୍ଟାର୍ଟ ପୁଣି ପରୀକ୍ଷା
ହଁ ଥଣ୍ଡ ମଣ୍ଡ ଖରାପ।
ହଁ ବା।
ଆ ଦେହ ଭଲ ଅଛିନା?
ହଁ ସବୁ ଠିକଠାକ ଆଉ ଆଉ ତମ ଘରେ ସବୁ କେମିତି କିଏ ଅଛନ୍ତି?
ଆ ସବୁ ଭଲ ଅଛନ୍ତି ଠିକ ଠାକ୍ ପୁରା।
ହୁଁ ହୁଁ ଘର ଲୋକଙ୍କୁ ଫୋନ କରିୁଥିଲୁ।
ହଁ ବହୁ ସତ କଥା ହେଲି ଆରେଦ ତ କଥା ହେରିକି ରଖିଲି ଆଉ
ଅ ହ ଭଲ ସମସ୍ତେ
ହୁଁ ତୋର ସମସ୍ତେ ଭଲ?
ହୁଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ଆଉ ପର୍ବପର୍ବାଣୀ କୁଆଡେ ବୁଲାବୁଲି ନାଇଁ?
ନାଇଁ ଏବେ ତ ଯୋଉ ରଥଯାତ୍ରା ଆସିଛି ସେଥିପାଇଁ କିଛି ନାହିଁ।
ଅହ। ମୋର ଭାବୁଥିଲି ରଥଯାତ୍ରା ଏଇ ପୁରୀ ଯିଆ ପାଇଁ ଆଉ ଦେଖାଯାଉ କଣ ହଉ ଛି ପ୍ଲାନ୍ ଏପର୍ଯ୍ୟନ୍ତ ଠିକ ଠାକ କରାହେଇନି। ସେଆ ଭାବିନି ଆଉ କଲେଜରେ ପୁଣି ଛୁଟି ଦେଖିବାର ଅଛି କଲେଜ ଏବେ ନୂଆ ନୂଆ ଖୋଲିବ ତା ତରକୁ ତ ଛୁ ଟି କରିଦେଲେ ପୁଣି ଅସୁବିଧା।
ହୁଁ ପାଠ ପଢା ବନ୍ଦ ହବ।
ହଁ। ଏୟା ସବୁ କଥା ଆଉ କ୍ଲାସ ତ ଆମର ଏପଯ୍ୟନ୍ତ ନୋଟିସ ବାହାରିନି ମୁଁ ଶୁଣୁଥିଲି ମୋ ସାଙ୍ଗ ମାନଠୁ ଏ କରୁ ଷ୍ଟାର୍ଟ ବୋଲି ଦେଖାଜାଉ କଣ ହଉଛି?
ରିସିଡେଣ୍ଟଟେସ୍ ଷ୍ଟାର୍ଟ
ହଁ।
କଁ ଖାଇଥୂ
ଆଉ ସବୁ କଣ? ଡିନର୍ ତ ଏବେ କିଛି କରିନି। ଦେଖାଯାଉ କଣ କରିବା ଆଉ। ଦିନରେ ତ ଆଜି ଚାଉମିିନ ନେଇଥିଲି ସେଆକୁ ଖାଇଥିଲି ଆଉ।
ଆଉ ବ୍ରେକଫାଷ୍ଟ ରେ କଣ ଖାଇଥିଲେ ସକାଳେ?
ତମେ ଯୋଉ ଲଞ୍ଚ ରେ କଣ ନେଇଥିଲ?
ଲଞ୍ଚରେ ସେଇ ମ୍ୟାଗି ନେଇଥିଲି।
ହଁ।
ଆଉ ତମ୍ ସକାଳେ କଣ ଖାଇଥିଲ?
ସକାଳେ ଘରୁ ବାହାଲା ଟାଇମ ରେ ଛତୁଆ ଖାଇକି ଯାଇଥିଲି ଆଉ।
ତୁମ୍ ଉଠୁଚ କେତେବେଳେ କି ଏତେ ଲେଟ୍ ହଉଛି।
ହଁ ଉଠିଲାଳେ କୁ ଟିକେ ଲେଟ୍ ହେଇଯାଉଛି ସେଇ ପାଖାପାଖି ଆଠଟା ପାଖାପାଖି ଆଉ।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
ହଁ।
ଆଉ ତମ ଇଏର ଟାଇମିଙ୍ଗ କେତେ?
ଇଣ୍ଟନସ ଟାଇମ ବହୁତ ଲେଟ୍ ଅଛି ସାଢେ ଦଶଟା। ସେଥିପାଇଁ ତ ଲେଟ ରେ ଟିକେ ଉଠୁଛି ଆଉ।
ରୋଗାଣ
ଆଉ ସବୁ କଣ?
ସବୁ ଭଲ ଅଛି ଗାଁକୁ କେବେ ଯାଉ
ଗାଁ କୁ ଏବେ ତ ଯାଇଥିଲି ରଜରେ। ରହିକି ଆଇଲି ପାଞ୍ଚ ଛଅ ଦିନି ଭଳିଆ ମଜା ମସ୍ତି କରିକି ମୋ ସାଙ୍ଗ ମାନଙ୍କ ସହିତ। ଏବେ ଆଉ ତ ଗାଁ ପ୍ଲାନ ନାହିଁ ଦେଖିବା ଆଗକୁ କଣ ହଉଛି ଆଉ।
ସେ ଗାଁ ରେ ଭଲ ଲାଗେ ନା ଏଠି ଭଲ ଲାଗେ?
ନା ପର୍ବପର୍ବାଣୀ ମାନେ ତ ଗାଁ ହିଁ ଭଲ ଏଇଠି ତ
ନାଇଁ ଆଜ୍ ୟୁଜୁଆଲ ମାନେ ସବୁବେଳେ ରହିବା ପାଇଁ ଏଠି ସହରରେ ଭଲ ଲାଗେ ନା ଗାଁ ରେ ଭଲ ଲାଗେ।
ସେମିତିରେ ତାହେଲେ ଗାଁ ରେ ଭଲ ଲାଗେ ହେଲେ ଗାଁ ରେ ସୁବିଧା ପାଇଁ ତ କିଛି ନାହିଁ। ସେଥିପାଇଁ ବାଧ୍ୟରେ ସହରରେ ରହିବାକୁ ପଡୁଛି ଆଉ। ଏଆ ସବୁ କଥା ଆଉ।
ଆଉ କଣ ସବୁ ଅଛି ଦିନ ମାନ ତମେ କରୁଚ କଣ? ଭଲ କି ଦିନ ୟାଙ୍କ ସବୁ କରୁଛ କଣ?
ଦିନଙ୍କର ତ ଅଫିସରେ ଅଫିସି ଆଜି ଫିଲ୍ଡ ଯାଇଥିଲି ଫିଲ୍ଡରେ କାମ ସବୁ ସଇଲା। କାଲିରେ ସେଇ ଅଫିସ ପ୍ଲାନ୍ ଅଛି ଅଫିସ ରେ ଦେଖାଯାଉ କଣ ହଉଛି ଆଉ। ଦେଖିଆ ପାଁ ଅଫିସି ଯିବା ପୂର୍ବରୁ ଆଗ ମ୍ୟାମ୍ ସହ କ କଥା ହବାକୁ ପଡିବ କାଲି କଣ ସବୁ କାମ ମାମ ଅଛି କି ଅଫିସ ଏବେ ନୂଆ ସିପଟିଙ୍ଗ ଚାଲିଛି ତ। ଯଦି କାମନଥିବ ଆମେ ଫିଲ୍ଡ କୁ ପଳେଇବା।
ହୁଁ।
ହଁ ଏୟା ସବୁ କଥା ଆଉ।
ନଉ ମ୍ୟାନେଜ ତ ହବ ଆଉ।
ହଁ ଆକୁୁଆ କହିବାକୁ ପଡିବ ନା।
ହୁଁ। ଥୋଡିନା ସେଟା ଆମ ହାତରେ ଅଛି ଆମେ କିଛି କରିପାରିବାନି ନା।
ହଁ। ଆଉ ସବୁ କଣ? ଦେହ ଭଲ ଅଛି ତ?
ହଁ ମଦେହ ଭଲ ଅଛି। ତମ ଦେହ?
ଖରା କେମିତି ଥିଲା?
ବହୁତ ଜୋର
ଅଁ ଖରା ପା ଆଜି ଜୋର ଥିଲା।
ଚାରିଟା ପାଞ୍ଚଟା ପର୍ଯ୍ୟନ୍ତ ପୁରା ଖରା ଥିଲା।
ଅ ସେୟା ବା କାଲିର ବର୍ଷା ଟା ପାଗ ଭଲ ଥିଲା ଯେ ଆଜି ଖରାଗୋଟେ ହେଇଗଲା।
କମ୍ପ୍ୟୁଟର କ୍ଲାସ୍ ଯାଇନ କି?
ନା। ଯାଇନି ଆଉ। ହଁ। ହଉ ଆ ଆମେ ପରେ କ
କଥା ହେବା।